ହାଏ, ମ୍ୟାମ୍ କେମିତି ଅଛନ୍ତି?
ଆପଣ?
ଉପର ତ ହା ଏ।
ହ୍ୟାଲୋ। ହଁ, ହା ସାର୍ କୁହନ୍ତୁ?
ସାର୍ ତତେଇ ଉପରେ ଯିବା କେ?
ହଁ।
ଆମ ଟପିକ ଟପିକ ଉପରକୁ ଯିବିନି। ତ ଏଥର ଟପିକ ହଉଛି ଆମର ଯାତ୍ରା। ତ ଏଥର ଆମ ଆପଣ ଯା କୋଉ କୋଉ ଜାଗା ଯାତ୍ରା କରୁଛନ୍ତି?
ଦେଖନ୍ତୁ କହିବାକୁ ଗଲେ ମୁଁ ହେଉଛି ଗଞ୍ଜାମ ଡିଷ୍ଟ୍ରିକ ଗଲା ଆମ ଗଞ୍ଜାମରେ ତ ହଁ, ବହୁତ ମାନେ ଭଲ ପ୍ଲେସ୍ ଅଛି ବୁଲିବା ପାଇଁ। କିନ୍ତୁ ମୁ ବୋଲେନି ତ ହଁ। ତ ମୁଁ ଛାଡିକି ବି ବାହାର ଏରିଆ ରେ ବୋଲିଛି। ତ ଭୁବନେଶ୍ୱର ଆଉ ଭୁବନେଶ୍ୱର ଅ ବାଲେଶ୍ୱର।
ବାଲେଶ୍ଵର।
ତାପରେ ଭୁବନେଶ୍ଵରରେ ମୁଁ ଯାଇଛି ଖଣ୍ଡଗିରି ଉଦୟଗିରି। ଆଉ ଲିଙ୍ଗରାଜ ଅ ଇସ କନ୍।
ଇସ କନ୍ ସେଇଟା କଉଟି?
ଭୁବନେଶ୍ୱର।
ଭୁବନେଶ୍ୱର ରେ।
ହଁ।
ଆଚ୍ଛା।
ଆଉ ବାଲେଶ୍ୱର ରେ ଯାଇଥିଲି ପାଞ୍ଚ ଞ୍ଚଲିଙ୍ଗେଶ୍ଵର ଆଉ ଆଉ ଯାଇଥିଲି ଗୋଟେ ବିଚ୍ ବି ଥିଲା, ଚାନ୍ଦିପୁର ବିଚ୍।
ହୁଁ, ହଁ ମୁଁ ଦେଖ ବହୁତ ଅଛି। ତାପରେ
ତାପରେ ଆ ଆମର ଏପଟକୁ ଆସିଲେ, ଯାଇଛି ହ୍ୟାଲୋ।
ହ୍ୟାଲୋ।
ହୁଁ ତାପରେ ଆମର ଏପଟକୁ ଆସିଲି ମୁଁ ଯାଇଛି ଚିଲକା। ବର୍କୁଲ।
ବା ପୁର୍।
ହଁ, ବାନପୁର ଭଗବତୀ।
ଆଛା।
ତାପରେ ରମ୍ଭା ପାନ୍ତା ନିବାସ, ବଟେଶ୍ୱର୍। ତାମ୍ପରା ଲେଖ ଆଉ ଆଉ ଯାଇଛି, ଆସ୍କା ଯାଇଛି।
ହୁଁ।
ଗଞ୍ଜାମରେ ଯାଇ ନା?
ଗଞ୍ଜାମ।
ଗଞ୍ଜାମ ଡିଷ୍ଟ୍ରିକଟରେ।
ହଁ।
ହଁ।
ଆଉ ଆମର ଖଲିଗୋଟ ଜଗନ୍ନାଥ ମନ୍ଦିର, ନିର୍ମଳଝା। ଝାରା।
ହୁଁ ହୁଁ।
ଆ ତାପରେ ଅଳେଇ ସଜ ଯାଇଛି, ଧବଳେଶ୍ୱଜ ଯାଇଛି।
ହୁଁ।
ହୁଁ ଆଉ କଣ ଯାଇଛି ନାରାୟଣୀ ଯାଇଛି।
ହୁଁ ହୁଁ।
ମା ନାରାୟଣୀ। ଆଉ, ଏମିତି ଯାଇଛି ଆଉ କିଛି କିଛି ଜାଗା ଆପଣ? ନାଇଁ ବୁଲିିନି ବୁଲିବି।
ଆଚ୍ଛା। ଯାହାବି ଆପଣ ଜାଗା ଏକ୍ସପ୍ଲୋର କରୁଛନ୍ତି, ଯାହାବ ପ୍ରତିଷୋତ ଦାୟିତ୍ୱ ନେବେ। ୟୁ ୟୁ କମ୍ ନୁହଁ। ଆଚ୍ଛା ଏ ଭିତ ଯାଇଛନ୍ତି ବୁଲିବାକୁ ସେ ଭିତରେ କଣ କଣ ସବୁ ଦେଖିଛନ୍ତି ଟିକେ କହିବେ?
ହଁ କହୁଛି। ତ ହଁ ଆଜିି ଗୋପଳପୁୁର ବି ଯାଇଛି। ମତେ ଦେଖନ୍ତୁ ଅ ସବୁ ସିବିଚ ସେ ଯାକ ମୋତେ ବହୁତ ଭଲ ଲାଗେ, ମାନେ ଯେମିତିକି ଗୋପାଳପୁର ଆଉ ବଟେଶ୍ୱର। ତାପରେ ଚିଲକା ଲେକ୍, ଲେକ୍ ବି ଭଲ ଲାଗେ। ଅ
ଆଚ୍ଛା ଫାଷ୍ଟେ କୁହନ୍ତୁ ଗୋପାଳପୁର ଲାଇଟ୍ ହାଉସ ଦେଖିଛନ୍ତି?
ଗୋପାଳପୁୁର ଲାଇଟ ହାଉସ୍।
ହୁଁ।
ନା ଆମେ ବସ ଗୋପାଳପୁର ଯୋଉ ଅ ଆମର ଥିଲା ପିଲାମାନଙ୍କର ରନିଂ ଯିବା ପାଇଁ ସାର୍ ଆମକୁ ଅଧା ହିଁ ଆଣି ଦିଅନ୍ତି। ତ ଆମେ ସେପଟ ସାଇଡ କୁ ଯାଇନୁ।
ହୁଁ।
ଆପଣ ଯାଇଛନ୍ତି? ନା।
କେହି ନାହାନ୍ତି। ଆଚ୍ଛା ମୁଁ କହୁଛି ଆପଣ ସକାଳକୁ ଯେମିତି ଏଣ୍ଟ୍ରି କରିବେ ଆପଣ ଫି ଭିତ ଯିବେ ଏବେ ସରକାରଙ୍କ ଦ୍ଵାରା ଗୋଟିଏ ଯୋଉ ଡେଭଲପମେଣ୍ଟ ପାଇଁ ଯେମିତି କିି ଚେୟାର ବେଜ୍ ପଡିଲା। ଆଉ ସିଡି ମଧ୍ୟ ହେଇଛି, ଆଉ ଗୋଟେ ବେଙ୍ଗ ଯାହାବି କିଛି ମୋର ତ ମନେ ନାହିଁ ସେଇ କଇଁଛ ବୋଧେ। ସେ ସବୁ ଡିଜାଇନ କରା ହେଇଛି। ଗୋପାଳପୁର ଲେଖା ଯାଇଛି, ଗୋାଳପୁର ଗୋଟେ ଷ୍ଟାଚ୍ୟୁ ମଧ୍ୟ ଠିଆ କରାଯାଇଛି। କିନ୍ତୁ ବହୁତ କିଛିଲମେଣ୍ଟ ହେଇଛନ୍ତି।
ହଁ।
ଆଉ ଆପଣ କହୁଥିଲେ ଚିଲିକା ଯାଇଛନ୍ତି, ଚିଲିକାରେ ଏମିତି କଣ ଆପଣଙ୍କୁ ଭଲ ଲାଗିଲା?
ଚିଲିକା ହିଁ ମତେ ଭଲ ଲାଗେ। ଚିଲିକାରେ କଣ ଭଲ ଲାଗେନି? ଚିଲିକା ଯିବାକୁ ମତେ ବହୁ - ବହୁତମାନେ ଭଲ ଲାଗେ।
ହଁ- ହଁ - ଠିକ୍ - ଠିକ୍।
ଆଉ ଆମର ଚିଲିକା। ପାର୍କ ଆଉ ଲେକ୍ ବି
ହୁଁ- ହୁଁ।
ବଟ୍ ମୁଁ ପାର୍କ ଯାଏନି। ପାର୍କଟା ସେଇପଟ ସାଇଟ ମୁଁ ଲେକ୍ ଯାଇଛି।
ଆଚ୍ଛା।
ମୁଁ ବାସ୍ ପାଞ୍ଚ ଦଶ ମିନିଟ୍ ପାଇଁ ବୁଲିବି ପଳେଇ ଆସିବି ବାବାଙ୍କ ସ ବାବାଙ୍କୁ କହି ବିି ଚାଲ ପଳେଇବା।
କାହିଁକି ଘଲକୁ ଡାକିଥାଆନ୍ତ।
ହେ ନାଇଁ - ନାଇଁ। ବାବା ଯୋଉଠିକି ନେବେ ସେଇଠା ପୁରା, ପୁରା ବୁଲେଇକି ଧରିକି ଆସିବେ। ତ ମୁଁ ଯୋଉଠିକି ଯିବି ତ ପାଞ୍ଚ ଦଶ ମିନିଟ ଯାଇନଥିବ ମୋର ମନେ ପଡିୁଛି ମୁ ଚାଲ ପଲେଇବା।
ଆ ଯେ ଏତିକି ସତ କହିବା ଦରକାର ନାହିଁ।
ଆ।
ଆଚ୍ଛା ଆପଣ କହୁଥିଲେ ଆଉ କୋଉ କୋଉ ଜାଗା ଯାଇଛନ୍ତି। ଯେମିତିକି ବାଲେଶ୍ୱର, ବାଲେଶ୍ଵରର କୋଉ ଜାଗାକୁ?
ପଞ୍ଚଲିଙ୍ଗେସର୍।
ପଞ୍ଚଲିଙ୍ଗେଶ୍ଵର ଆଇ ଆ ମୁଁ ବି ଯାଇଛି।
ଆଚ୍ଛା।
ତ ପଞ୍ଚଲିଙ୍ଗେଶ୍ଵରରେ ତମେ କଣ କଣ ଦେଖିଛି କୁହ?
ପଞ୍ଚଲିିଙ୍ଗେଶ୍ୱରରେ। କ କି ମୁଁ ଯାଇଥିଲି। ମୋର କଲେଜ ତରଫରୁ ଯାଇଥିଲି କଲେଜ ଏକ୍ସକର୍ସନ୍ ଥିଲା, ଆପଣ ପିକନିକ୍?
ମୁଁ ତ ଏକା ଯାଇଥିଲି।
ଆଚ୍ଛା। ତ।
ତ ଆପଣ କଣ ସେ କୁହନ୍ତୁ କଣ କଣ ଦେଖିଥିଲେ? ସେଠି କଣ କଣ ଦେଖିବାକୁ ମିଳିଥିଲା? ଆଛା -ଆଛା ୱାଟରଫଲ ହଁ
ଦେଖିଥିଲି ତାପରେ ଲୋକଗହଳି ଦେଖିଥିଲି। ହ ହଉ
ଏତେ ପାହାଚ
ହଁ ବହୁତ ପାହାଚ ସେଠି।
ହଁ।
ତମ ହିସାବରେ କେତେ ପାହାଚ ହବ କହିପାରିବ?
ନା ଗଣ ନାଇଁ, ଗଣି - ଗଣି। ଆପଣ?
ହୁଁ ମୁଁ ଆପଣ ନିଜରେ କହିପାରିବି ଯେ, ଏମିତି ଗୋଟେ ତିନିଶହ ପାଶହ ହବ।
ମୁଁ ତ ଶହେ ଟୁ ବନ୍ଦ କରିଦେଇଥିଲି।
ତାପରେ ଦେଖନ୍ତୁ ଗୋଟେ ଇଣ୍ଟେଷ୍ଟ୍ରିଂ କଥାଅଛି ମୁଁ ପଞ୍ଚଲିଙ୍ଗଶ୍ଵର ଯାଇଛି କିନ୍ତୁ ଯୋଉ କହୁଛନ୍ତି ଭଗବାନଙ୍କ ଦେଖିବା କଥା ମୁଁ ଦେଖିନି। ଗୋଟେ ଲିଙ୍ଗ ଅଛି ନା।
କଣ କହିଲେ?
ହ୍ୟାଲୋ!
ହ୍ୟାଲୋ! ହ୍ୟାଲୋ ହ୍ୟାଲୋ!
ହଁ।
ମୁଁ କହିଲିି ଗହଳି ଥିବ ଯୋଗୁ ଯାଇନଥିବେ?
ହଁ ଯେହେତୁ ଗହଳି ମୁଁ ଯେତେବେଳେ ଯାଇଥିଲି ମୁ ଯେତେବେଳେ ଯାଇଥିଲି ମାନେ ଏତେ ବଡ ଲାଇନ ଥିଲା। ମୁ କହିଲି ମୁଁ ଆଉ ଯିବିନି।
ଲାଇନ ଦେକି ହାର ମାନି
ସେ ଲାଇନ ହିଁ ମାନେ ସାଧନା ଥିଲା। ଲାଇନ ଦେଖିକି ହାର ମାନିଲିନି ଲାଇନ ହେଇଥିଲା। ଆମେ ଯେହେତୁ ପଛରେ ଥିଲୁ ଆମେ ଯେତେବେଳେ ପଛରେ ଥିଲେ ସେଇ ଟାଇମରେ ମାନେ ଅଧା ଥିବେ ତାପରେ ଅଧା ଆସିକି ମଝିରେ ମିଶିଯିବେ ତ ଆମେ ଆଉଥରେ ପଛକୁ ପଳେଇବୁ। ତ ଏମିତି ହେଇ ହଁ ଏମତି। ଏମିତି ହେଇ ହେଇ ହିଁ ଆମେ ଯାଇପାରିଲେନି ଆପଣ ଖାଲି ଟାଇମ୍ରେ ଯାଇଥିବେ ତ ସେଥିପାଇଁ।
ହୁଁ ହୁଁ ଆମେ ଯାଇଥିଲୁ ଲିଙ୍ଗ ଦର୍ଶନ କଲୁ ଆଉ ଭୋଗ ମଧ୍ୟ ଖାଇଲୁ। ଆଉ ସବୁଠୁ ବଡ଼ କଥା ସେଠି ଏତେ ଥଣ୍ଡା ଲାଗେ ଯେ ବାପ୍ ରେ ବାପ୍।
ଥଣ୍ଡା ଲାଗେ।
ହୁଁ।
ଥଣ୍ଡା ଲାଗେ।
ହୁଁ ବହୁତ।
କାଇଁ ମୁଁ ଯାଇଥିଲି ଯେତେବେଳେ ମୁଁ ଯାଇଥିଲି ଯେତେବେଳେ ସେତେବେଳେ ଥଣ୍ଡା ଲାଗୁନଥିଲା।
ଆଚ୍ଛା ଆପଣ କେବେ ଯାଇଥିଲେ କି?
ଆମେ ଯାଇଥିଲୁ ୱଣ୍ଟରରେ ଶୀତ ଦିନେ ଯାଇଥିଲୁ ଆମେ।
ଆଚ୍ଛା।
ଆପଣ ସହ କଣ କୋଉ ବନ୍ଧୁ ଯାଇଥିଲେ କି?
ହଁ କଲେଜ ର ମାନେ ସବୁ ସାଙ୍ଗ ଯାଇଥିଲେ। ସାର୍ ଯାଇଥିଲେ ଆମର ମ୍ୟାଡ଼ାମ ଯାଇଥିଲେ।
ହୁଁ।
ଯାଇଥିଲେ ଡିପାର୍ଟମେଣ୍ଟ ପିଲା ଯାଇଥିଲେ। କିନ୍ତୁ ଏତେ ବି ଖାସ ଲାଗିଲାନି ପିକନିକ୍।
ଆପଣ ଆପଣଙ୍କର ଟିକେ ମନପସନ୍ଦ ସାଙ୍ଗ ଯାଇନଥିଲେ ବୋଧେ?
ଆପଣ କଣ ଏଞଜୟ କରିକି ଆସିଥିବେ ଏକା ଯାଇଥିଲେ ନା।
ଆଚ୍ଛା ଆଚ୍ଛା ଆଚ୍ଛା। ଠିକ ଅଛି ଆମ ସମୟ ସମାପ୍ତ ହେଇସାରିଛି। ତପ କହିଥିବାରୁ ଧନ୍ୟବାଦ।
ହୁଁ।